ଲୋ ଲୋ।
ବର୍ଷା ବର୍ଷା ହଉ
ହଁ ବର୍ଷା ହଉଚି ନେଟୱାର୍କ ବି ହଉନି। ହଜାର ଥର ବକେଇ
ଟିକିଏ ଇଏ ମୋର ବି ସେଇ ଆଜି ଟିକିଏ ଯାଉଛି ଆସୁଛି। ବାକି ଲାଇନ ଅଛି ଆମର।
ହଁ ଲାଇନ୍ ଟା ଆମର ସ ଅଛି। ସେଇଥିପାଇଁ କାମ କରିବାକୁ ମନ ହଉଛି ଅନ୍ଧାରେ କିଏ କାମ କରନ୍ତ ଲାଇନି ନାଇଁ। ହଁ ହଁ। ପୁଣି ରୋଷେଇବାସ ଗରମ ଫରମ ବ ନା ମୁଁ କରିନି ବା କିଛି ମୁଁ କହିଲି ଏକାଥରେ ସେ ତ ସବୁ ଜଳିକି କରିନି କରିବି ଆଉ। ଏଇ ଗ୍ୟାସରେ ଭାତ ଦିଇଟା ବସେଇଦେମି ସେଇଠି ଯାହା ତରକାରି ପତ୍ର କରିଦେବି। ସଇଲା ଆଉ କିଏ ଏତ୍ ହଇରାଣ ହୋଉଛି।
ମେଘି ନାନି
ଆଁ?
ହୁଁ ସାଦାବେଳେ ଗ୍ୟାସରେ କରୁଚ ନାଇଁ?
କଣ କହିଲ?
ମୁଁ କହିଲି ମୁଁ କହିଲି ସଦାବେଳେ ଗ୍ୟାସେ ନା ହିଟ ହିଟରେ କରୁଚ?
ନା ନା ଆମର ତଳେ ଯୋଉ ଚୁଲି ଅଛି ଆଉ ଭା ତଟା ଖାଲି ନେଇଆସୁ ବସେଇକି ଆଉ ଗ୍ୟାସରେ ସବୁ ତରକାରି ପତ୍ର କରୁ। ଆଉ ଏଇ ଚତୁର୍ମାସିଆରେ ସବୁଦିନି ଗ୍ୟାସରେ ଏଇ ବର୍ଷା ହବ ଆଉ ତଳକୁ ଯାଇ ହବନେଇ ଆ କିିଏ ଦହି ନା ଆମର କଣ କୁହନି ଯୋଉ ଖଞ୍ଜା ଥିଲା ସେ ଖଞ୍ଜା ଘରଟା ଭାଙ୍ଗି ଦେଇଚୁଁ। ବୁଝିଲ?
ଓହୋ।
ଖାଲି କୋଠା ଘର ଆଉ ଖଞ୍ଜା ଘର ନାହିଁ ଖଞ୍ଜା ଘରଟା ଥିଲା ସେଇଟା ଆମ ଦାଦା ଶଶୁର ଦି ଘର ତାଙ୍କର ପଳେଇଥିଲେ ଆମେ ପୁରା ଚଳୁଥୁଲୁ ଆଉ ସେରାକ ଏଇ ଯୋଉ ଛାଆଣି ପଇସା ବୋହୁତୁ ନୋଉଚନ୍ତି। ଛଣ କୁଟା କିଣା ପଇସା ବୋହୁତ ନୋଉଚନ୍ତି ସେଇଥିପାଇଁ ସେରା ରଖି ରଖି ରଖି ରଖି ଫାଳେ ରଖିଲୁ ତାପରେ ଏନ୍ତି ହେଇ ହେଇକା ହଙ୍ଗିଗଲା ଧିରେ ଧିରେ। ସେଇଠୁ ଆଉ ତାପରେ ସେରା ଭାଙ୍ଗିଦେଲୁ ସବୁ। ଭାଙ୍ଗି ଦେଇକି ଛାତ ଘର କରିମୁ ବୋଲି ସବୁ ଯୋଉ ପୁରା ବ ମା ତଳ ଫାଉଣ୍ଡେସନ ସବୁ ଉଠି ଯାଇଚି ଉଠି ଯାଇଚି ଆମର ଉଠିଚି ମଝିଆଣି ଯାଆର ଉ ଯଦି ବଡ ତାଙ୍କର ଅଲଗା କରିଦେଇଚନ୍ତି ସେଇଠି ତାଙ୍କ ରୁମକୁୁ ଲଗେଇକି ଏଖାଟି ମାନେ ତଳ ଭାଉଣ୍ଡେସନ ସବୁ ଉଠିଥିଲା ସିଏ ତାଙ୍କର ଲମିଟାଇଲି ପତ୍ର ଉଠେଇଦେଲେ। ବୁଝିଲ ଆଉ ସେରାକରେ ତଳେ ଖାଲି ଘର ଉଠି ଯାଇଚି ତିନି ବଖରା ଚାରି ବଖରା ନାଖା ସମସ୍ତଙ୍କର ସେ ଉଠିଯାଇଚି। ବାରଣ୍ଡା ଦିଇଟା ରୁମୁ ରୋଷେଇ ଘରେ ଗୋଟେ ରୁମ୍ ଗୋଟେ ଲାଟିନ୍ ବାଥରୁମ୍ ଆଟାଚ। ଆଉ ଏମିତି ସମସ୍ତଙ୍କର ହେଇଯାଇଚି ଯେତଳେ ତଳ ଫାଉଣ୍ଡେସନଟା ସେ ଘରରା ଭାଙ୍ଗି ଦେଇକି ଉଠେଇ ଦେଇଚୁ ଆଉ ହେରା କମ୍ପ୍ଲିଟ ହେଇନି ଆଉ ସେଇଥିପାଇଁ ଆମର ଏଇନା ଖାଲି କୋଠା ଘର ଚାରି ବଖରା ମାତ୍ର। ଓପର ତଳ କି ଚାରି ବଖରା ବ ବଡ ରୁମୁରାକ ବୋଲି ହଁ ଦେଢ ବଖିରିକିଆ ରୁମୁରା ବ ବଡ ବଡ ରୁମୁ ବିମ୍ ପଡଚି ସେଇଥିପାଇଁ ସେଇ ରୁମ ଗୁରାରେ ସବୁ ହେଇଯାଉଚି ହଁ। ଆଉ ମୋ ରୁମୁ ଯୋଉ ଓପର ଦିଇଟା ଆଙ୍କ ରୁମୁ ଗୋଟେ ରୁମରେ ମୁଁ ରୋଷେଇବାସ କରିକି ଚଳୁଚି। ସେଥିରେ ମାମା ଥିଲେ ଶୋଉଥୁଲେ ମାମା ମଲା ପରେ ଆଉ ସିଏ ତ ଶୋଉନାହାନ୍ତି ବାବା ବାହାରେ ଶୋଉଚନ୍ତି ସେମାନେ ପାଇଁ ପଦା ଖଟଟାରେ ଶୋଉଚନ୍ତି ସେଇ କଡଟା ବାରଣ୍ଡାଟା ସେଇଟା ଠାକୁର ଘର। ବଡ ବାରଣ୍ଡାଟା ବଖିରିକିଆ ଭଳିଆ। ସେଇଟାରେ ଠାକୁର ଘର କରୁଚନ୍ତି। ଆଉ ମୋ ରୁମ୍ ପାଖରେ ଠାକୁର ଘରଟା ତେଣୁକରି ତାଙ୍କୁ ଆସିବାକୁ ପ୍ରୋବ୍ଲେମ ହୋଉଚି ଓପରକୁ ଆଉ। ଆଉ ମୁଁ ମୋର ସେଠି ସବୁଦିନ ଠାକୁର ପୂଜା କରଚୁ ଟିକା ନେଇଚୁ ଆଉ। ଆଉ ସବୁ ଠାକୁର ଭୋଗ ଘିଅ, ଗୁଡ ସେଟା ସବୁ ଏକାଠି ନେଇ ଆସ। ହଁ ସେଟାକ ସବୁ ପଇସା ଏକାଠି ସମସ୍ତେ ଦୁଇଶହ ଦୁଇଶହ ଦେ ଦେଇଦେଲୁ ଏକାଥରେ ନେଇ ଆସିଲୁ ଯାହା ଘିଅ ଗୁ ବଳିତା ଠାକୁରର ସିନ୍ଦୁର ଯାହା ଦରକାର ଧୁବ ଆଡି ଏକାଥରେ ସବୁ ନେଇ ଆସିବୁ।
ହୁଁ।
ମୁରୁଜ ଟାଇମ ରେ ଏକାଥରେ ଶହେ ଦୁଇଶହ ଟଙ୍କାରେ ମୁରୁଜ କିଣିଦେଲୁ ଏମତି ଆଉ ଲାଇନ ବିଲ ସମସ୍ତେ ଏକାଠି ଦବୁ ଯେ ତିକି ଟଙ୍କା ଆସିଥିବ ସମାନ ଭାଗରେ ସମସ୍ତେ ଦେଇଦେଲୁ। ଆଉ ପାଣି ମେସିନ ଟା ଗୋଟେ ଚାଲୁଛି ସମସ୍ତେ ଚଳୁଛୁ ନା ଆଉ ସେଇଯେ ଏକାଠି ସବୁ ଜିନିଷରା ରହୁଛି କେବଳ ନିଜ ରୋଜଗାର ନିଜର ନିଜ ରୋଷେଇ ନିଜର ଆଉ। ମାନେ ବିଲ ବାଡି ଘର ଦ୍ଵାର ଆଉ ସବୁ ଏକାଠି। ଶ୍ୱଶୁର ଅଛନ୍ତି ଆଉ ତ କାହାକୁ ଅଲଗା କରି ନା ଆମ ବାବା ହରିଙ୍କର ବି ଲବାଡି ଭାଗ ହେଇନି। ଆମର ଯୋଉ ଶ୍ୱଶୁର ହରିକା ହଁ ଆମେ ଆଉ କଣ ଆମ
ହ ଆଜିକାଲି ସମସ୍ୟା ଆଜିକାଲି ଏ ମାନେ ସେତେବେ ଏକାଠି
ହ
ଭାରି ଅଲଗା।
ହଁ ଆଉ ଖଟ୍ ଖା ଖଟ୍ ଖା। ଯାହା ନିଜ ରୋଜଗାର ନିଜର ଖଟିବ ଖାଇବ ଏୟା ଆଉ।
କି ରହୁନି ଆଉ ଯେତେ ପଇସା ହେଲେ ଲୋକ ସମସ୍ତେ
ସମସ୍ତଙ୍କର ସମସ୍ତଙ୍କ ଯିଏ ଏ ରଖିଲ ତମ ବନ୍ଧୁ ବାନ୍ଧବ ତମ ଭଲ ମନ୍ଦ ତମ ଛୁଆ ପିଲା ପାଠ ପଢା ସେ
ଅଲଗା ଅଲଗା କାଠି ରହ ମୁଁ କାଇହିଁ କରିବି ମୁଁ ମୋର ଗାଁ ରହିବି ମୁଁ ଏ କଡିଆ ଖାଇବି ମୁଁ ଏ କଡିଆ ରହିବି
ହୁଁ।
ଗୋଟେ ଅଧା ଗୋଟେ ଅଧା ଅଛନ୍ତି ଟିକେ
ହୁଁ।
କି ବର୍ଷା ହଉଛି ବାହାଘର ଅଛି ଆଜି ଆମର ଗୋଟେ ଭୋଜି କାଲି ଆଉ ଜଣେ ଅପାଙ୍କର ତାଙ୍କର ବର୍ଷିକିଆ ଅଛି ତାପ ଦିନ ଅପାଙ୍କ ପୁଅ ବାହାଘର। ତୁ କଣ ଯିବା ଆସିବା ହବ ମୋତେ ଚିନ୍ତା ଲାଗିଲା। ପାଖରେ କେହି ନୁହଁ ନା ସବୁ ଯାହାଲେ ଦୂର ଟା ପନ୍ଦର ସତର କିଲୋମିଟର ହେବ।
ଆଜ୍ଞା ଯାହାହେଲେ ଯାଇକି ପହଞ୍ଚିବ ଆଉ।
ବାପଘର ନା ଯାହାହେଲେ ବର୍ଷିକିଆରେ ଯିବାକୁ ପଡିବ।
ହୁଁ।
ଆଉ ଯାହା ଅଲଗା ବନ୍ଧୁବାନ୍ଧ ହେଲେ ହ ଯାହା ଚଳିଯିବ।
ହଁ ହଁ ଟିକେ ନେତା ବିନେତା ହେଲେ ଚଳିବ କିନ୍ତୁ ନିଜର ଲୋ
ଆଉ ବାହାଘର ଫାହାଘର ହେଇ ଯେ ମୋ ପଇସା ଟା ପଠେଇ ଦିଅ ଏଇ ବର୍ଷିକିଆରେ ତ ତାଙ୍କ ପଇସା ଫଇସା କିଛି ରଖିବେନି ଯାହା ଏଇ ତାଙ୍କ ବୋହୂ ତାଙ୍କର ଦି ଜଣ ଅଛନ୍ତି ନା ତାଙ୍କ ପାଇଁ ଦିଟା କଟନ୍ ଲୁଗା କିଣା ହେଇଚି। ସେଟି ସାରଙ୍କ ନାଗି ଧେତି ଟାୱଲେ୍ ଫାୱଲେ୍ କିଣା ହେଇଚି ଆଉ ଯାହା ମିଠାପି ଯାହା କଦଳୀ ଫଦଳୀ ଏଇରା ନେଇକି ଯିବେ ଆଉ।
ହୁଁ। ଯାହାହଲେ ଯାଇକି ନ ପହଞ୍ଚିଲେ କହିବେ ହେଇ ଆସିଲେନି ମେନେ ଫାଷ୍ଟ ବନ୍ଧୁ ତମେ।
ସେ ଆଶୁ ନାହାନ୍ତି ଯେ ଶ୍ୱଶୁର କିଛି ବୁଝୁନାହାନ୍ତି ଆମ ଆମେ ଦିଭାଇ ବୁଝି ବୁଝା କି ସବୁ କରୁ।
ସେଇଆ।
କଣ କର?
ଆମ ବାବା ସେମିତି କିଛି ବୁଝିବେନେହିଁ କୋଉଠି ବେଭର ଆଚାର ଭଲ ମନ୍ଦ କିଛି ବୁଝିବେନେହିଁ। ଆମେ ତିନି ଜଣ ଯାକ ସବୁ ବୁଝାବୁଝି କରିକି ଦବୁ। ଯୋଉଠି ଗାଁ ରେ ଗୋଟେ ବାହାଘର ହେଲା କାହାର ତା ଘରକୁ ଯା ପାଆଁସ। ଆମର ବହୁତ ରିଲେଟିବି ବନ୍ଧୁ। ମାନେ ଏଇଠି ଲୋକ ବହୁତ କାର୍ଡ ଦେବେ। ସବୁଟି ପାରହେବ। ଏଇ ବାହାର ଯୋଉ ଏଇ ଖାଲି ଚିହ୍ନା ପରିଚିତ। ଫାଷ୍ଟେ ଖୋଜିବେ ସନ୍ଧ୍ୟା ବୋଳୁକୁ ଏମିତି। ଆଉ ନିଜର ଭିତରେ ଯୋଉଠି ଆମେ ସବୁ ଗୁରାକ ମ୍ୟା ନିଜେ କରିମୁ ତିନି ଜଣଆଙ୍କ ଏକାଠି କରିକି ଦେଇଦମୁ। ନେଇଯ ଛଅଶହ ଟଙ୍କା ତମର ଶହେ ଟଙ୍କାରେ ଗାଡିରେ ତେଲ ପକେଇଦବ। ପାଆସଟଙ୍କା ବ୍ୟବହାର ଦେଇଦବ ନହେଲେ ଲୁଗା ପଟା ଏଇଠି ଘରୁ ନେଇଯାଆ। ଏବେ ଆମ ନଣନ୍ଦ ଆସିଥିଲେ ସେ ଯାହା ହେଲେ ଦାଦା ଘରକୁ ଆସିଲା ମାନେ ବାପ ଘର ନା ନାଇଁ। ଆ ତମେ ଦବ ନା ନାଇଁ ପୁଣି ଶାଢୀ ଛାୟା ବ୍ଲାଉଜୁ ସଵୁ। ପୁଣି ତା ନାଗି ଯୋଉ ପଇସା ମିଠା ପାଇଁ। ପୁଣି ତାଙ୍କ ହାତରେ ପଇସା ଚାଲିଲା ଯାତରା ସିଏ ନେଇ ନୁଆକି ଗଲେ। ଏଇ ମଝିରେ ଆସିଥିଲେ ରହିଥିଲେ ତାଙ୍କ ଦିହ ଖରାପେ ଥିଲା। ନେଇ ଆସିଥିନୁ ଯାଇକିନା କହିଲେ ମତେ ଭଲ ଲାଗୁନେହିଁ ମତେ ଜର। ଗନେ ତାଙ୍କ ତାଙ୍କ ଛୁଆ ପିଲା ନାହାନ୍ତି ନା।
ହୁଁ।
ସେ ପା ଆଙ୍କଠୁ ସମସ୍ତଙ୍କଠୁ ବଡ ସିଏ। ହେଲେ ସେ ତାଙ୍କର ଛୁଆ ପିଲା ନାହାନ୍ତି ବାହାଘର ହେଲାଣି କୋଡିଏ ପଚିଶି ବର୍ଷ। ତାକୁଯାଣି ବାଇଶି ବର୍ଷ ହେଲାଣି। ହୁଁ। ଆଉ ସେଠୁ ସିଏ ତାଙ୍କର ପୁତୁରା ଝିଆରି ବାହା ହେଇଗଲେଣି। ଆଉ ସିଏ ହଇରାଣ ହେଲା ମାନେ ସାଙ୍ଗ ସାଙ୍ଗେ ବାପ ଘରକୁ ଆସା। ଆଉ ସେଠୁ ବପା ଆସିକି ମତେ ନେଇଯା ପୁଣି ଆଣିଲୁ। ମେଡିକାଲ ଦେଖେଇଲୁ ପୁଣି ରଖିଲୁ ପୁଣି ଭଲ ହେଲେ ଆଠ ପନ୍ଦର ଦିନି ରହିଲେ। ପନ୍ଦର କୋଡିଏ ଦିନ ରହିଲେ ତାପରେ ତାଙ୍କର ପୁଣି ନେଇକିନା ଫୁଣି ଲୁଗାପଟା ମିଠା ମୁଠି ଫୁଣି ଗାଡି କରିକି ଆଣିକି ଛାଡିକି ଆସିଲି। ସିଏ ତ ଦି ଜଣ । ନା ଇଏ ଯିବେ ଇଏ ନେବେ ଇଏ ଆଣିବେ ଇଏ ଛାଡିବେ ହଁ।
ଆମର କଣ ଆମର ଶଶୁର ବି ନଣନ୍ଦ ଆମର ଦିଇଟା ନା, ନଣନ୍ଦ ଦି ଟା କିଛି ବୁଝୁ ନାହାଁନ୍ତି। ପେନସନ୍ ପାଉଛନ୍ତି ଯେ ସେ କିନ୍ତୁ ଦିଅନ୍ତିନି। ଟିକେ ପିଆ ପିଇ କରନ୍ତି ତ।
ହଁ କି।
ଉ ଗୁଁ
ଓହୋ। ଆଉ ସେଥିପାଇଁ ତମକୁ ଟେନସନ୍ ନାଇଁ।
କିଛି ଦେବେନି, ଦି ଝିଅ ମାନଙ୍କ ଘର କୁ ବି ଦେବେନି କିଛି ଦେବେନି। ସାବିତ୍ରୀରେ ଆ ର ରଜରେ ତ ଦିଆ ହୁଏନି, ସାବିତ୍ରୀରେ ଦିଆଯାଏ। ଏରା ସବୁ ବହୁତ ବର୍ଷ ହେଇଗଲାଣିି ନା ବାହାଘର। ଆ ବଡ ନଣନ୍ଦର କୋଡିଏ ବର୍ଷ ଖଣ୍ଡେ ହେଇଗଲାଣି ବାହାଘର।
ହଁ।
ସାନ ନଣ ନ୍ଦର ବି ହବଣି ପନ୍ଦର ଆଉ ଖାଲି ସାବିତ୍ରୀରେ ତ ସାନନଣନ୍ଦ ଦୂରରେ ବାହା ହେଇ
ଯାଇଁକି ଘଟଗାଁ।
ତୁ କଲ୍ କରିଦଉଚୁ ନା ଆମ ନଣନ୍ଦଙ୍କୁ ବାହାଘର କରିଦେଇଚୁ ତିନିଟା ଓଷାରେ ତିନିଟା ଭାଇ ଯିବେ। ଯାଇଁଲ।
ହଁ ତିନିଟା ଓଷା ରେ ତିନିଟା ଭାଇ ଯିବେ। ଏଥର ଗଲେ ଆମ ନଣନ୍ଦକୁ ବଡ ଯିବେ ଅଷ୍ଟମୀ କି। ଆଉ ମଝିଆ ଯିବେ ସାବିତ୍ରୀ କି। ମୁଁ ଯିବି ରଜକୁ ଆଉ। ହୁଁ।
ହୁଁ
ହଉ ତାହେଲେ ରଖ।